ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କଣ
ହଁ ବସିଥିଲି ପଢ଼ଉଥିଲି।
ଓହୋ ଆଉ
ହଁ, ଖାଇ ସାରିଲିଣି, ଆଉ କଣ କରୁଛୁ?
ଓହୋଃ, ଆଉ ଆଉ ସବୁ ଦେହପା ଭଲ ଅଛି?
ହଁ, ଏଇଭଳିଆ ଭଲ ଅଛି ଆଉ।
ଅ ହଁ, ଆଉ?
ଆଉ ତୋ ଦେହ ଭଲ ଅଛି?
ଆଁ?
ଭଲ ଅଛି, ତୋ ଦେହ ଭଲ ଅଛି କି?
ହଁ, ହଁ, ଭଲ ଅଛି, ଆଉ ଆଉ ତମର ଯୋଉ
ଆଉ କଣ ଖାଇଛ? ରଜ ଭଲ ରଜ ତିନ ଦିନ ହେଲା , ମୁଁ ଖାଇଛି କ୍ଷୀର ମୁଢ଼ି।
ହଁ, ହଁ, ଆଉ ତମ ରଜ ଘରେ କେମିତି ପଳିଲ?
ଭଲ କଲୁ ରଜ ତିନି ଦିନ ଭଲ ହେଲା, ରଜ ତିନି ଦିନ ଭଲ ହେଲା ଭଲ କଲୁ।
ହଁ।
ଆଉ ରଜକୁ ନୂଆ ଡ୍ରେସ୍ କିଣିଥିଲୁ କି କିଣିନୁ?
ଆଉ କିଣି କିଣିଥିଲି ନା।
ଉୁଁ ହୁଁ, ଆଉ ତୋମର କଣ ପିଠା ପଣା ହେଇଥିଲା?
ଆମର ହେଇଥିଲା ମ ମାନେ ପିଠା ଆଉ ଅଁ କଣ ତ? ପିଠା ଆଉ ଚକୁଳି ପିଠା ଆଉ ଏଇ ପିଠା।
ଆମର ହେଇଥିଲା ପିଠା ବିରି ପିଠା, କାକରା ପିଠା।
ହଁ। ଓହୋଃ, ହଁ ସବୁ ଭଲ ଅଛନ୍ତି।
ଉଁ ହୁଁ।
ଆଉ?
ଆଉ ରଜକୁ ଦୂଳି ଖେଳିିନ?
ରଜ କୁ ହଁ ଯା ଦୂଳି ଖେଳିଥିଲୁ ନା।
ଉଁ ହୁଁ।
ଦୋଳି ଖେଳିଥିଲୁ, ଦୋଳି ହେଇଥିଲା ଆମ ମାମୁ ଆମ ଆଡେ ତ ବହୁତ ଭଲ ଦୋଳି ଆଁ କରୁଛନ୍ତି, ଆଉ ଦୋଳି ସବୁ ସମସ୍ତଙ୍କ ଘରେ ବୁଲି ବୁଲି ପିଠା ଖାଆନ୍ତି। ଆମ ପଡିଆରେ ତ ଖେଳ କରୁଛନ୍ତି ଦୋଳି।
ଉଁ ହୁଁ।
ହୁଁ, ଆଉ ଏମିତି ସବୁ ଭଲ ହଉ କରୁଛନ୍ତି ଆଉ।
ଓହୋଃ, ଆମର ବି ଏପଟେ ଭଲ ହେଇ ଦୋଳି ଫୋଳି ହେଇଥିଲା। ଆଉ ଟି ଦୁଇ ଦିନ ଖାଇବା ପାଇଁ ଦିଆ ହେଲା।
ହଁ। ଓହୋଃ, ଆଉ କାହାକୁ ଟିଉସନ କରୁଛୁ ପିହୁକୁ?
ହଁ, ପିହୁକୁ।
ଓହୋଃ, ଏଇଟା ଆଉଛି କେତେଟା ବେଳେ ଟିଉସନ୍?
ତାମ ମନ ଇଛା ଆସୁଛି, ମନ ଇଛା ଯାଉଛି।
ହଁ ମୁଁ ଆସୁ ମାନୁଚି ନା ମାନୁଚି ନା ମାନୁନି।
ମତେତ ଜୀବନ ସାରା ମୋ ପାଖକୁ ଛାଡୁଛନ୍ତି।
ଆଁ।
ମତେ ଡରୁଛି ବୁଲିକା ନା ତା ମା ଆମ ପାଖକୁ ଛାଡୁଛନ୍ତି।
ହଁ ଡରିଲେ ହବ ଆଉ ନ ଡରିଲେ ହେରା ମାନିବେନି ଛୁଆ।
ହୁଁ ଏଇ ଡରୁଚି ବୋଲି ଟିକେ ଆସୁଚି।
ଅହ ଡରିଲେ ଛି ମାନେ କଣ କହିଲୁ ଅ କରଲିଅଛିଅ।
ହଁ ଡରିଲେ ସିନା ଛୁଆ ମାନିବେ।
ହଁ ପରା। ଆଉ।
ଆଉ କଣ ଆଉ କଣ ରୁଷେଇ କଲୁଣି?
ରୋଷେଇ କରା ହେଇନି ହବ।
ହୁଁ ହୁଁ। ଆଉ ଘରେ ସବୁ ଭଲ?
ଆ ସବୁ ଯାଇଛନ୍ତି।
ଉଁ ଉଁ ହୁଁ।
ଆଉ।
ଆଉ କଣ?
ଆଉ ହଁ ସେ ପାର୍ଲର ଗଲା ଏଇନା।
ଉଁ ହୁଁ। ପିଲାଙ୍କର କେତେଳେ ଆସିବ?
ଇଏ ଗଲେ ଆଇବ ଯାଇକି କେତେଟାରେ ନା। ସାଢେ ସାତଟା ସାଢ଼େ ଆଠଟା ବୋଳୁକୁ ଆଉ।
ଓ ହୋ।
ନାଉ।
ଆଉ କଣ?
ଆଉ କଣ?
ଏଁ।
ଆଉ ତାହେଲେ ସବୁ ଭଲ ନା?
ହଁ ସବୁ ଭଲ ଆଉ।
ଓ ହ।
ଆଉ ସିବୁନୁ ସହି ତ କଥା ହେଇନ?
ନାଇଁ କଥା ହେଇନି ତାକୁ କିନ୍ତୁ କଲ କରି କଥା ହେବାକୁ ପଡିବ ତା ସାଙ୍ଗରେ ପୁଣିି।
ଏମ୍ ଯାଇଚି।
ହଁ ତୁ ତା ସାଙ୍ଗରେ ଆଜି କଥା ହେଇ ପଡୁନୁ।
ହଁ ଟିକିଏ ଯାଉଚି ସୋ କିନ୍ କରିବି ଆଉ।
ହଁ ତା ସ ତ କଥା ହେଇ ପଡିବୁ ତାର ଟିକେ ଖୋଲି ସବୁ ପାଠ ଖୋଲି ଖୋଲା ଦଉଥିବୁ। ତୁ ବ୍ୟାଙ୍କ ଏକାଉଣ୍ଟ୍ ଯଦି ମାଗିବୁ ସେଠିକି ଯିବୁ।
ଥଁ।
ହଁ ଯାଇକି କରି ଦବୁ ତାହାନେ। ଆ ମୁଁ ଯା କହୁଚି ତା ସହିତ କଥା ହେଇନି କାଲି ମୁଁ ଓମ ସାଙ୍ଗରେ କଥା ହେଲି ଆଉ।
ଉଁ ହୁଁ। ମୁଁ କଥାହେଇନି କାଲି ସକାଳେ କାମକୁଁ ସହିତ କଥା ହେଇ ପଡିବି ଆଉ।
ହଁ। ତମର କେ ସେ ତମର ସରି
ନାଇଁ ମୋ ରୋଷେଇ ଷ୍ଟାର୍ଟ ହେଇନି ମଟର ଆଳୁ ତରକାରୀ ହେବ ଯେ ହେଇନି ଷ୍ଟାର୍ଟେ
ଓଁ ହଁ କରିବ ଆଉ
ହଁ କରିବୁ ଆଉ ବାବା ତ କାମାକ୍ଷାରୁ ଆସିନାହାନ୍ତି।
ଖାଇନାହାନ୍ତି?
ନାହିଁ ଏ ଶୁ ପାଉଆ କରଇ ନାହାନ୍ତି
ଓ ହୋ। ଆଉ ହଁ ଏମିତି ସବୁ
ହଁ ଆଉ ତମ ଆଉ ତମ ଗାଁ ଆଡିକେବେ ଆଉ ଯିବ।
ଗାଁ ଆଡେ ଯାଇନୁ ଯିବୁ ଆଉ ସବୁ ଆଉ
ଉଁ ହୁଁ
ଯାଇନୁ କି କାଡ ପୁଅ
ଉଁ ହୁଁ ଆଉ କଣ ଖବର ସବୁ?
ହଁ ଗାଁ ରେ ଯିବୁ ଯେ ଆମର ତ ଚାଉଳ କଣ ରାସନ ଚା କାର୍ଡ ଚା ଦେଲାନି କଣ ତମଡେ ଆମର ହ କାର୍ଡ ଦେଲାନି ରାସନ କାର୍ଡ ଯାଇନିବେ ଗୋଟେ ଯିବେ ଆଉ ସୋମବାର କି ମଙ୍ଗଳ ବାର ଆଡ଼କୁ ଯିବେ ବୋଧେ ବାପା କାଲି ତ ବୋଉ ଯିବ ଗାଁକୁ କାଲି ଗାଁରେ କଣେଇ ଆମର ଯେ କେଜି ଆ
ଉୁଁ ହୁଁ ତ ବୋଉ ଯିବେ ନା ତୋ ବାପା ତମେ ମାନେ ସବୁ ଯିବ।
ନା ହିମରାଜିବୋ କି ଯ ବୋଉ ହଗା ବୋଉ ଖାଲି ଏକୁଟିଆ ଯିବ ପାଇ ପାଇଗଲ ହଁ।
ଆଉ କଣ କୁହ ଆଉ ସବୁ ଭଲ ଆଉ ଶିବା ଆକା ସବୁ ଭଲ
ହଁ ସବୁ ଭଲ
ଆଉ କେବେ ଆସିବ ଗାଁ ଆଡେ ମାମୁ ଘର ଆଡେ ପୁଣି
ଯିବା କୋଉଦିନ ଦେଖିକି ଗୋଟେ ଗୋଟେ ଓେନୁ ଖଜି କି ନା ଯମା ଟଡିଗଉ ମୁଲ ଗବେ ଯିିବୁ ଏ ର ଗଣେଶ ପୂଜା ବେଳେ ଯଦି ଯିବୁ ଯିବୁ
ଲକ୍ଷ୍ମୀ ପୂଜା ଗଣେଶ ପୂଜା କ ତ ମୁଁ ରହିବିନି ଲକ୍ଷ୍ମୀ ପୂଜା କଦ ଆସିବା ଆଉ
ଓହୋ।
ଦ୍ର ଗଣେଶୂଜା ତାେ ଚ ଯିବ
ହଁ ଦେଖିବା କଣ ହଉଛି ଆଉ କଣ? ଦେଖ ଯାଇନହିଁ ମୁଁ ପୁଣି ଯାଇନି ଯିବି ମାସେ ପରେ ହେଇଗଲାଣି ସେ ଯାଇପାରୁନୁ ଆଉ ତ ଦେଖିବ ଯିବା ଆଉ
ହଁ। ହଁ ଆଉ କଣ କୁହ ଆଉ ତ ମଡର ଥଆାତ ଟା କେମିତି ହବ
ଆଁ
ତୁଙ୍ଗରୋଛାତ ମାଡକିଓବା
ଆଉ ସାତଟା ଭଲ ହଉଛିଡା
ହୁଁ ହୁଁ।
ହଉ ତା ସାର ରଥଯାତ୍ରା ଭଲ ହଉଛି ଆଡେ।
ହଁଉ ତାଳଚେ ର ଛତ ଟା ଭଲ ହଉଛି ତାଳଚେ ରଥଯାତ୍ରା ଭ ଭଲ ହଉଛି ଡାକିଯିବ। ଏଟା କଣ ହ୍ୟାଲୋ।
ଗ୍ୟାସରେ ମାରି ଦିଅ ଦିଆସିଲି ନାହିଁକି ନାହିଁ ଦିଆସିଲି। ଆଉ କଣ କୁହ?
ରଥାତ୍ରା କତାଳଚରଡେ ଯିବୁ।
ଯାତ୍ରା ଦେଖିଆ ହବ ଯଦି
ହୁଁ ହୁଁ।
ହଉ ଯାଇପାରେ କଣ ହଉଛି ଦେଖିକି ଯିବା ଆଉ।
ଯିବୁ ଭଲ ହଉଛି ତାଲଚରରେ।
ହଁ।
ଛ
ତାଳଚେର ତ ହଉଛି ମୁଁ ଯାସିଛି ଭଲ ହଉଛି ତାଳେ ଚରରେ ଆଉ। ଇଏ ହଉଛି କାମେକ୍ଷାରେ ଯେ ଆମେ ଆରଥକ ନିକି ର ନିିର୍ବନ୍ଧ ଥିଲା। ତ ଯାଇଥିଲୁ କିଏ ନା କାମ ସରି ମୁ କୁ ଆଉ
କା ତାର କି ଆର ବର୍ଷ ରଥଯାତ୍ରା ଟୁ ନିର୍ବନ୍ଧ ହେଲା ଏବେ ବାହାଘର ହେଲା କି?
ଆଉ ରଥଯାତ୍ରାରେ ନିର୍ବନ୍ଧ ହେଇ।
କହୁଥିଲେ ଏଇଠୁ କଅଁ ପାଇଁ ଯେ
ଆଁ
ଆଁ। ହ୍ୟାଲୋ।
ହାଲୋ।
ଦିଲି ଏଠି କଣ ପାଇଁ।
କାହାର।
ନିକିର ବାହାଘରଥିଲା ଏଠି କଅଁ ହେଲା?
ସିଏ କିଣନ୍ତୁ। ଆଉ ନିର୍ବନ୍ଧକୁ ବିସିନୁଁ ଲକ୍ଷ୍ୟେଙ୍କା ସାରିବ ବାହାଘରକୁ କଣ ଲକ୍ଷ୍ୟେ କଙ୍କା।
ହଁ ହଁ।
ଆ ତା ଭରସ ଆଉ ଥରେଟେ ତ ଖାଇକି ବି ସେ ହଉ ଆମର ତ କିଛି ନାଇ।
ହୁଁ ତୋ କଥା କଟି କଟିଗଲା ନେଟୱାର୍କ ନାଇ ବୋଧେ। ତୋର ନେଟୱ୍ଵାର୍କ ନାହିଁ ବୋଧେ ହଁ ଶୁଭିଲା।
ନେଟୱାର୍କ ଅଛି ନା ଶୁବିଲା?
ହଁ ଶୁବିଲା
ହ୍ୟାଲୋ ହଁ କୁହନ୍ତୁ ତାଙ୍କର ତ କହିଲେ ତାଙ୍କର ତ ଏତେ ଯେତେ ମା ଥାଇକି ବି ମାନେ କଣ କହିଲୁ। ହୁଁ ଯେ ମାନେ କେମି କପ ପୁଣି କ୍ୟାମେରା ଫ୍ୟାମେରା ନାହିଁ ଲାଗରୁ କରିଦେଲା ଆମର ତ କିଛି ବି ବାପାରୁ ରୁଜଗାର ଆଉର ତୁ କ୍ୟାମେରା ବି କର କରିବୁ ନା ଠିକ ନହିଁ। ତୁ କ୍ୟାମେରା ତୁଛି ତାଙ୍କର କ୍ୟାମେରା କରନି ଗୋଟେ ଭିଡିଓ କଲ କାମେରା ଆଣିକି କରିଦବ।
ନ ଆଉ ତା ତାଙ୍କ କାମରେ ଆଣି ନଥିଲେ
ନା ଖାଲି ଭିଡିଓ କଲ୍ କ୍ୟାମେରା ଭିଡିଓ ଭିଡିଓ କ୍ୟାମେରା ଆଣିଥିଲେ ଭିଡିଓ କ୍ୟାମେରା।
ମାନେ ଫୋଟୋ ଉଠେନି।
ଆଁ
ଫଟୋ ଉଠେଇନି।
ଫଟୋ ଓ ହଉ ଫଟୋ ଉଠେଇ ଫଟ ଉଠା ହେଇଛି ଖାଲି ଭିଡିଓ ହେଇଛି ଭିଡିଓ ଭିଡିଓ ଭିଡି
ହଁ ଫଟୋ ଖାଲି ଭିଡିଓ ଅଛି ଫଟୋ ଉଠାଏନି।
ନାହିଁ ଫଟୋ ସେଇଦରେ ଭିଡିଓ କରିଦେଲେ ସଲା ଅଉ କିରା? କିଏ ଯା ତମ କର କଣ ଯାଉଛି? ଏରା କି ତ ଝିଅର ବି ଏତେ କମ ମାନେ ନଥିଲା ଆ ରକ।
ନାଇଁ ତା ଆଉ କଣ ଆଉ ତା ବାପା ମା ଯାହା କଲେ ସେ ସେୟା।
ହୁଁ ହୁଁ
ଯାହାଲେ ତା ଯିବୁନୁ
ହଁ ହଁ
ଆଉ ଏମିତି ହେଇଛି। ନହେଲେ ଆଉ ଆଜିକାଲି ଯୋଉ ବାହାଘର କରୁଛନ୍ତି ବାପରେ ବାପ। କଣ କରିବୁ କହ? ଆଉ କାଉନ କୁହ।
ହ ରୋଷେଇ କଣ କରିବ?
ରୋଷେଇ ଭାତ ଅଛି ଡାଲି ଅଛି ଫ୍ରିଜରେ ରଖି ଦେଇଛୁ। ଆଉ କଣ ଟିକେ କରିବୁ ଯିଏ ଗରମ ମଥା ଖାଇବା କଥା ଖାଇବ ଯ ପଖଳ ଖାଇବା କଥା ଖାଇବ। ମୁହର କିଛି ନାଙ୍କ ବାତଟ ରେ ବୁଳେଇ ଖାଇଦେ ଆଯି ଟିକେ ଭାବୁଛି ଇପି କରି ଖାଇଦେବି। ଛି ଟି କ ଅଜି ଗ୍ୟାସ ରେ କରିଦେଇବି। ଟିକେ ଗୋଟେ ପିଆଜ ଟିକେ ଦେଇକି ଟିକେ କରିଦେଇ ଭାବୁଛି ଖାଇବି ସେ ଦେଖିବା କଣ ହଉଛି।
ହୁଁ ହୁଁ
ଆଉ କଣ ପିଆଜ ଟିକେ ଭାବୁଛି କରିଦେଇକି ଇପି ଟିକେ କରି ଖାଇଦିଅନ୍ତି। ସରିଷଆ ଯାଆ ତ ଆଉ ପିଉ ଗଲାଣି ନା ଅଛି?
ହୁଁ ତ ଲେଖୁଚି ଲେଖିବୁ ଆଠଟା ଯାକେ ପଢିବ ସେ।
କଣ ଲେଖୁଛିି ବାଇକିନା?
ତାର ସ୍କୁଲ ଯାଉଛି ହୋମୱର୍କ ଲେଖୁଛି।
ହଁ ଦେଖିବୁ ଏଇ ଯେ ତାହେଲେ ଶନ୍ତ ହେଇକିନା। କୋଉ ରଋ
ହଁ କମଖ ମୁଡ ଏଇ ମୁଣ୍ଡ ପ୍ଲୋର ତ।
ଓହୋ ଓ ହଁ